ଅଛନ୍ତି।
ହଁ ବସିଛି।
ବସିଛନ୍ତି ଖିଆପିଆ ସରିଲାଣି।
ନା ଖିଆପିଆ କଣ ସକାଳୁ ଏଇ ଟିକେ ଫ୍ରୁଟ୍ସ ଫଳ ଖାଆ ହେଇଛି। ଆଉ ଚା ପିଆ ହଇଚି ଟିକେ ଆଉ।
ଆଚ୍ଛା।
ଆଉ ତମେ କଣ କରୁଚ?
ହଁ ଆମେ ମାର୍କେଟ ଯାଇଥିଲୁ ଆଉ ଟିକେ ଜାରକା ଗଲୁ ଜାରକାରୁ ଆସିକି ଦହିବରା କିଟେ ମାର୍କେଟରେ ଖାଇଲୁ ଏଇ ଖାଇକି ଆସିକି ବସଚୁ ଘରେ ଆଉ କଣ କରିବା ଏଇ ତ ଦୁଃଖ ସୁୁଖ ଜୀବନ ଆଉ।
ହଁ ହଁ ଆଉ କଣ ପଢ଼ାପଢ଼ି କଣ ସରିଲାଣି?
ହଁ ପଢାପଢି ସେମତି ଗ୍ରାଜୁଏସନ ସରିଲାଣି ଆଉ ଆଜ୍ଞା।
ସ୍ନାତକ ସରିଲା।
ନାତକ ମାନେ?
ସ୍ନାତକ ଆପଣ ଯଉଟା ଏବେ ଶେଷ କଲେ। ଉଁ ମହାବିଦ୍ୟାଳୟରୁ ଯଉଟା ଏବେ ଶେଷ କଲେ।
ଆଚ୍ଛା ଆଚ୍ଛା ଆଚ୍ଛା। ହଁ ସେଇଟା ସରିଗଲା ଆଉ ଦେଖିବା ହାୟାର ଷ୍ଟଡ଼ି କଣ କରିବା ଆଉ।
ହଁ ହଁ। ଅଧିକା ଇଂଲିଶ ୱାର୍ଡ ୟୁଜ୍ କରନ୍ତୁନି ମୁଁ ଟିକେ ବୁଝିପାରୁନି ତ।
ଆଚ୍ଛା ଆଚ୍ଛା।
ହଁ।
ଆଉ ଆପଣ ଫୁ ଫ୍ରୁଟ୍ସ୍ କଣ ଖାଇଲେ?
ଆ ଫଳ ଏଇ ମୁଁ ଖାଇଲି ସେଉ। ଆଉ ଡାଳିମ୍ବ, କଦଳୀ। ବାହାର ଜିନିଷ ଖାଏ ଖାଏ ଖାଉନି ମୁଁ ଆଉ।
ଆଚ୍ଛା ନା ନାଇଁ ବାହାର ଜିନିଷ ଖାଇବା ଅପେ ଖା ଘରେ ବନେଇ ଖାଇବା ସବୁଠୁ ଭଲ ଆଜିକା
ହଁ ହଁ। ନାଇ ଡେ ଡେ ପ୍ରତିଦିନ ଗୋଟେ ଫଳ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ଭଲ।
ଆଚ୍ଛା ସ୍ୱାସ୍ଥ୍ୟ ପ୍ରତି ହିତକାରକ।
ହଁ ହିତ କର। ସେଥିପାଇଁ ମୁଁ ଫଳ ଖାଇଦିଏ ଚା ଟା ଟିକେ ଅଭ୍ୟାସ ଅଛି ତ ସେଥିପାଇଁ ଟିକେ ପିଇଦିଏ ଆଉ।
ଆଚ୍ଛା ଚା ଟା ଆପଣଙ୍କ ନିତିଦିନିଆ ଅଭ୍ୟାସ।
ହଁ ଦିନକୁ ଦିଥର ଚା।
ଆଚ୍ଛା।
ହଁ। ଆଉ କଣ ବିଷୟ ରଖିଥିଲ? କଣ ବିଷୟରେ ସ୍ନାତକ କଲ ତମେ କଉ ବିଷୟରେ?
ମୋର ଅର୍ଥନୀତି ଉପରେ।
ଆଚ୍ଛା ଆଚ୍ଛା ଯାହା ହଉ ଦେଶର ଅର୍ଥନୀତିକି ସୁଧାରିବ ଆଉ କଣ।
ହଁ ଦେଶର ଅର୍ଥନୀତିକି ବଢେଇବା ବେଳେ ଆମର ଉଁ ବଡ଼। ଉଁ ବଡ଼ ବଡ଼ ବଡ଼ ଅନୁଦାନ ରହିବ।
ହଁ ଆଉ ତମେ ମାନେ ଯୁବକ ଗୋଷ୍ଟି ଆଉ।
ହଁ ଆମେ ଦେଶର ନାଗରି ନାଗରିକ ହେଇଗଲୁଣୁ ପ୍ରାୟ ବର୍ଷେ ଖଣ୍ଡେ ହବ ଆମେ ହେଇଗଲୁଣୁ ଦେଶର ନାଗରିକ।
ହୁଁ ଭଲ। ଆଉ କଣ ଘରେ ସବୁ କଣ କରୁଛନ୍ତି ମା?
ହଁ ଏଇ ଅଛ ଅଛନ୍ତି ସବୁ ଘରେ ଆଉ। ଆଉ ଆଉ ଆପଣଙ୍କର। ରୋଷେଇ କଣ ହବ ଆଜି ଖରାବେଳେ? ଆଜି ତ ଗୁରୁବାର ଆଜି।
ତ ସକାଳର ଜଳଖିଆ ସରିନାହିଁ ଆଉ ଖରାବେଳ କଥା କିଛି ଚିନ୍ତା କରାଯାଇ ନାହିଁ। ମା କଣ କରିବେ ଆଉ।
ଆଚ୍ଛା ଆପଣ ଜାଣିନାହାନ୍ତି ତାହେଲେ।
ନା ମୁଁ ଜାଣିନି ରୋଷେଇ କରେ ନାହିଁ ଘରେ ମା କରନ୍ତି।
ଆଜ୍ଞା। ଆଜି ତ ଗୁରୁବାର ଆଜି ସାଧା ଉପରେ ଯାହା ହବ ଆଇଟମ ଆଉ। ହଁ।
ସମିଛ। ହୁଁ।
ହଁ ଆଜି ଗୁରୁବାର ନିରାମିଷ ଆଉ।
ହୁଁ ହୁଁ ଆଉ ତମ ଭାଇ ଆ କୋଉଠି ଥିଲେ ଯୋଉ ସେଠି କଣ ସବୁ ଚାଲିଛି ଇଏ? ଲୋକଙ୍କର ସବୁ ସେବା କଣ ହେଉଛି?
ହଁ ଭାଇ ସେଠି ଅଛନ୍ତି ଆଉ।
କଣ ସବୁ ଲୋକଙ୍କ ସେବା ହଉଛି କହୁନା?
ଲୋକଙ୍କ ସେବା କରିବା ହିଁ ବଡ଼ ପୁଣ୍ୟ।
ହଁ। ନାଇଁ ଏଠି ହାତ ଫାତ ଯୋଉ ଆମର ହାତ ଗୋଡ଼ ଏମିତି ମୋଡ଼ି ମାଡ଼ି ହେଇଗଲେ। ଇଏ ହେଲେ ତାଙ୍କୁ ସେଠି ଦିଆ ହଉଛି।
ଆଜ୍ଞା। ହଁ ସେଠି ସେକ ବି ଦିଆହେଉଛି ଆମର ନୂଆ ସେଠି ଜଣେ ଭାଇ ଜଣେ ସେକ ଦେଉଛନ୍ତି ଆଗରେ। ଆମର ରକା ଭଗା ପଶିଗଲେ ଭଲ ମନ୍ଦ ସେକ ବି ଦିଆ ହଉଛି ସେଠି ସେକ ଦିଆ ହଉଛି। ହାତ ମୁଡ଼ି ହେଇଗଲେ ହାତ ଭାଙ୍ଗିଗଲେ ଡ ଡାକ୍ତରଙ୍କ ପରାମର୍ଶ ତ ନେଇ ସେଠିକି ଲୋକ
ଡା ହୁଁ। ଡାକ୍ତର ଯଦି ପରାମର୍ଶ ଦେବେ ତା ହେଲେ ଯାଇ କରିବୁ ନାଇଁ।
ହଁ ଡାକ୍ତରଙ୍କ ପରାମର୍ଶ ନେଇ ଏଠି କାମ ହବ।
ହୁଁ।
ଡାକ୍ତରଙ୍କ ବିନା ଡାକ୍ତରଙ୍କ ପରାମର୍ଶରେ କିଛି ହେଇପାରିବ ନାହିଁ।
ହଁ ହଁ।
ଆଜ୍ଞା।
ହଁ ସେଥିପାଇଁ ଅନୁଦେୟ ବି କେତେ ଟଙ୍କା ନଉଛନ୍ତି?
ଅନୁ ଅନୁଦୟ ଆଗେ ନଉଥିଲେ ଦେଢଶହ ଏବେ ବଢେଇଛନ୍ତି। ଯେହେତୁ ସବୁ ଦରଦାମ ବଢ଼ିଲାଣି।
ହଁ ହଁ ହଁ।
ଏବେ ଦୁଇଶହ ଟଙ୍କାଟି ନଉଛନ୍ତି ଆଉ।
ହଁ ନିଶ୍ଚିତ କଥା ସବୁ ବଢ଼ିଲାଣି ଏପଟେ ଗ୍ୟାସ୍ ବଢ଼ିଲାଣି ତେଲ ବଢ଼ିଲାଣି। ଆଉ ସିଏ କାହିଁ ନ ବଢେଇବେ।
ହଁ ସେକ ଯିଏ ଦଉଛି ସିଏ ତିନିଶହ ଟଙ୍କାଟି ନଉଛି ଆଉ।
ଆଚ୍ଛା ଆଚ୍ଛା।
ହଁ ଯେ ଭଲ କି ଟିକେ ଇଏ ଭଲ କି କରୁଛି ଆଉ ଗ୍ୟାସରେ ଗ୍ୟାସ୍ ବି ତାର ଗ୍ୟାସ୍ ଦରକାର। ଆଜ୍ଞା ତା ତାର ଗ୍ୟାସ୍ ଦରକାର ଗ୍ୟା ଗ୍ୟାସ୍ ଦରଦାମ୍ ବଢ଼ିଗଲାଣି।
ହଁ ହଁ ଆଉ ସିଏ ବଢ଼େଇବେନି ଆଉ ତାଙ୍କର କେମିତି ସିଏ କେମିତି ତାଙ୍କ ପେଟ ପୋଷିିବେ ପୁଣି।
ହୁଁ। ପେଟ ପୋଷିବାକୁ ଯାହା ହଉ ଭଲ ହଉ ମନ୍ଦ ସମସ୍ତଙ୍କୁ କିଛି ନା କିଛି କରିବାର ଅଛି।
ହୁଁ, ଆଉ ଆପରେ ଆଉ କଣ ଯୋଜନା ଅଛି ଆପରେ କଣ ପଢାପଢି କରିବାକୁ?
ନାଇଁ ଆଜ୍ଞା ସେମିତି କିଛି ନାହିଁ ଆଉ ପାଣି ନଈ ଯୁଆଡେ ବହିବ ଆମେ ସିଆଡେ ବହି ପଳେଇବା ଆଉ।
ନା ସେମିତି କଣ କିଛି ଗୋଟେ ଲକ୍ଷ୍ୟ ରଖିଥିବ ନା ନାଇଁ? ବିନା ଲକ୍ଷ୍ୟରେ ଚାଲିଛ।
ବିନା ଲକ୍ଷ୍ୟରେ ଆମେ ଚାଲିଛୁ।
ସେମିତି କଣ ବିନା ଲକ୍ଷ୍ୟରେ ଚାଲିଲେ କଣ ତମେ ଦେଶର ଅର୍ଥନୀତି ସୁଧାରିବ? ହ
ଆଜ୍ଞା
ବିନା ଲକ୍ଷ୍ୟରେ ଚାଲିଲେ ଦେଶର ଅର୍ଥନୀତି କେମିତି ସୁଧାରିବ?
ନାଇଁ ଆଜ୍ଞା ଲକ୍ଷ୍ୟ ଅଛି। ଲକ୍ଷ୍ୟ ବନେଇବାକୁ ପଡ଼ିବ ଲକ୍ଷ୍ୟ।
ହଁ କିଛି ଗୋଟେ ଯାହା ହବ ସେଇଆ କରିବ ଆଉ। ନାଇଁ?
କିଛି ଗୋଟେ ଯାହା ହବ ସେଇଆ କରିବା ଆଉ।
ହଁ ସେମିତି କିଛି ନିଷ୍ପତ୍ତି ନେଇନା?
ସେମିତି କିଛି ନିଷ୍ପତ୍ତି ନେଇନୁ। ଦେଖିଆ ଆଗକୁ କଣ ହଉଛି କଣ ନାହିଁ ଆଉ?
ହଁ ହଁ। ଥାଉ ବାପା, ବୋଉଙ୍କ ଦେହ ସବୁ ଭଲ ଅଛି ତ?
ହଁ ବାପା, ବୋଉଙ୍କ ଦେହ ଭଲ ଅଛି।
ହୁଁ ହୁଁ। ଆଉ ତମର ଭଉଣୀ ନାହାନ୍ତି?
ନା ଆଜ୍ଞା ଆମର ଭଉଣୀ ମୋ ଦାଦା ଝିଅ ଅଛନ୍ତି। ବଡ଼ାପା ଝିଅ ଅଛନ୍ତି। ନ୍ତି ମୋର
ଆଉ ରାକ୍ଷୀ ପୂର୍ଣ୍ଣିିମାରେ ତାହେଲେ କିଏ ରାକ୍ଷୀ ବାନ୍ଧନ୍ତି?
ଆଜ୍ଞା?
ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ କିଏ ବାନ୍ଧନ୍ତି?
ହଁ ଦାଦା ଝିଅ ବାନ୍ଧନ୍ତି ଆସିକି।
ଆଚ୍ଛା ଆଚ୍ଛା। ଆଉ କଣ? ସକାଳୁ ଯାଇ ବାହାରେ କେମିତି ଖାଇଦେଇ ଆ ପଳେଇ ଆଇଲ?
ନାଇଁ, ଆଜ୍ଞା ଆମେ ଟିକେ ଜାରକା ଯାଇଥିଲୁ ଜାରକାରେ ଟିକେ କାମ ଥିଲା।
ହଁ
ଓ ଆସ, ହଁ ବାହାରକୁ ଯାଇଥିଲୁ ଟିକେ କାମ ଥିଲା ଯାରକା। ଜାରକାରୁ ଫେରିଲା ବେଳେ ସେଲୁନକୁ ଟିକେ ଗଲୁ। ସେଲୁନରେ ବି ଫାଙ୍କା ଥିଲା।
ହଁ, ସେଲୁନରେ ଚୁଟି କାଟୁଛ ଆଜି କାଲି ଛୁଆ ନାଇଁ?
ଚୁଟି ଗୁରା, ଚୁଟି ଗୁରା ଆଜ୍ଞା ବଢିଗଲାଣି ଆଉ ବାରିକ ତ ଆଉ ଗାଁ ବାରି- କ ତ ଗାଁକୁ ଆସୁନାହାନ୍ତି ଆଗ ଭଳିଆ। ଆଗେ ଧାନ ନେଇ ଚୁଟି କାଟୁଥିଲେ ଆଉ- ସେ ସବୁ ସଂସ୍ଥା ତ ସବୁ ବୁଡ଼ିଗଲା।
ହଁ ଆମ ଆଡ଼େ ଆସୁଛନ୍ତି ସେମିତି କିନ୍ତୁ ଆମ ଆମ ପଟ ଛୁଆ କାଟୁନାହାନ୍ତି। କାହିଁକି ନା ସେମାନେ ଏବେ- ଏଇ ଆଉ ବାରିକ କଟାକୁ ପସନ୍ଦ କରୁନାହାନ୍ତି।
ଆଚ୍ଛା। ବାରିକ ଆସୁଛନ୍ତି ତାହେଲେ?
ହଁ ଆସୁଛନ୍ତି। ଅଛନ୍ତି ଘର ପାଖରେ ଅଛନ୍ତି ଆଉ ଜଣେ ବାହାରୁ ବି ଆସିଛନ୍ତି। କିନ୍ତୁ ଚୁ- ଛୁଆ କାଟୁନାହାଁନ୍ତି। ଆଜିକାଲି ଯୋଉ ଟେକନଲୋଜି ଛୁଆ।
ଆଚ୍ଛା। ଛୁଆକୁ ଛୁଆ ପସନ୍ଦ କରୁନାହାନ୍ତି ବାରି-
ନା ନା
ଉଁ, ଆମେ ସେଲୁନ ଯାଇଥିଲୁ ଆଜିକା- ଆଜିକା ଡେଟରେ ତ ବାରିିକଙ୍କ କତିରେ ପଇସା।
ହୁଁ
ହଁ, ସେଲୁନରେ ମୁଁ ଗଲାବେଳକୁ ପନ୍ଦର ଲୋକ। ପ୍ରବଳ ଭିଡ ହେଇଗଲାଣି। ମୁଁ ତଥାପି ସାଢେଛଅଟା
ଟିକେ କାଟି ଦେଉଛନ୍ତି ସିଏ ପୁଣି ଦୁଇ ଚାରି ଦିନେ ବଢ଼ିଯାଉଛି। ସେ ପୁଣି ନେଇ ଯିବେ ତିରିଶ ଚାଳିଶି ଟଙ୍କା।
ନାଇଁ ଆଜ୍ଞା ତିରିଶ ଚାଳିଶି ନୁହେଁ ଅଶି ଟଙ୍କା ନେଲା।
ଅଶି ଟଙ୍କା ନେଲେଣି ଏ ବାପରେ ବାପ।
ଶହେ ଟଙ୍କା ନେଉଛନ୍ତି ମୁଁ କୋଡ଼ିଏ ଟଙ୍କା କାଟିକି ଦିଏ ଅଶୀ ଟଙ୍କା ନିଏ ସିଏ।
ଶହେ ଟଙ୍କା ଚୁଟି କଟା। ମୁଁ ଭାବୁଥିଲି ଏ ଝିଅ ପିଲାଙ୍କ ଚୁଟି କଟାରେ ପଇସା ଖର୍ଚ୍ଚ ହେଉଛି। ଆଜିକାଲି ପୁଅପିଲାଙ୍କର ବି ପଇସା ଖର୍ଚ ହଉଛି।
ନାଇଁ ଆଜ୍ଞା ପୁଅ ପିଲାଙ୍କର କମ୍ ମୁଁ ଦେଖିବାରେ ଝିଅ ପିଲା ତ ଗୋଟେ ଥର ପାର୍ଲର ଗଲେ ମାନେ ଚୁଟି କାଟନ୍ତୁ କି ନ କାଟନ୍ତୁ ଟଙ୍କା ପାଞ୍ଚ ଛଅଶହରୁ ତଳକୁ ନାହିଁ।
ହଁ। ହଁ ସେମିତି ଏ ସାଧାରଣ ଚୁଟି କଟାରେ ତ ନେଇଯାଆନ୍ତି ଦୁଇଶହ ତିନିଶହ।
ବରଗୁଣ୍ଡିକଟ।
ହଁ।
ଆଜ୍ଞା ହେଈଟା କି କଟ୍ ବରଗୁଣ୍ଡି ନା କଣ?
ହଁ ସେ ବହୁତୁ କଟ୍ ଅଛି ଭି କଟ୍, ୟୁ କଟ୍, ଲେଜର୍ କଟ୍
ଆଚ୍ଛା ଆଜ୍ଞା।
ଓହୋ ସିଏ ସାଧାରଣ କଟ ରେ ତ ନେଇଯାଆନ୍ତି ଦୁଇଶହ ତିନିଶହ ଆଉ। କିନ୍ତୁ ପୁଅ ପିଲାମାନେ ମୁଁ ଜାଣିଥିଲି କି କୋଡ଼ିଏ ପଚିଶି ଟଙ୍କାରେ ହେଇଯାଏ ବୋଲି।
ହେ ନାଇଁ ଆଜ୍ଞା ସେ ଯୁଗ ଆଉ ନାଇଁ ନାଇଁ ଆଜ୍ଞା ସେ ଯୁଗ ଆଉ ନାଇଁ।
ନାଇଁ ଏବେ ଏବେ ପୁ ଏବେ ପୁଅ ମାନେ ବି ତ ଗଲେଣି ପାର୍ଲର ଗଲେଣି। ସେମାନେ ବି ବହୁତୁ ଆ କରୁଛନ୍ତି ତ୍ୱଚା ତ୍ୱଚା ଯତ୍ନ ନଉଛନ୍ତି।
ଆଜ୍ଞା ନାଇଁ ଆଜ୍ଞା ଆମର ତ୍ୱଚା ଯତ୍ନ ନାହିଁ।
ହଁ।
ଆମେ ସେମିତି ନର୍ମାଲ ଟିକେ ଚୁଟି କାଟିକି ଆଇଲୁ ଯେହେତୁ ଚୁଟି ବଢିଗଲାଣି। କଣ କରିବା ଆଉ ସବୁ ଦରଦାମ ତ ବଢିଗଲାଣି ଆଉ
ହୁଁ।
ଆଉ ସେ ସଂସାର ଲୋ ସଂସାର ଲୋକଙ୍କ ଠାରୁ ଯାହା ନେଉଛନ୍ତି ଆମଠୁ ସେୟା ନବ ଆମଠୁ ଆଉ
ହଁ ହଁ ଆଉ ସିଏ ପୁଣି କେମିତି ଚଳିବ?
ହଁ ଆଉ ଅଶୀ ଟଙ୍କାଟେ ନେଲା ଚୁଟି ଟିକେ କାଟି ଦେଇକି ଆଇଲୁ। ଆଉ ଦହିବରା ଟିକେ ଛକରୁ ନେଇ। ଛକରୁ ଟିକେ ଦହିବରାଟେ ଆଜ୍ଞା ମୁଁ ଏକୁଟିଆ ଯାଇଥିଲି ଆଜ୍ଞା।
ହଁ।
ଦହିବରା ଟିକେ ଛକରୁ ନେଇ ଆସିଥିଲୁ।
ଅତି ଭକ୍ତି ଚୋର ଲକ୍ଷଣ ଆଜ୍ଞା। ଅତିଭକ୍ତି ଚୋର ଲକ୍ଷଣ ଆଜ୍ଞା।
ନାଇଁ ଆଜ୍ଞା ଚୋର ଲକ୍ଷଣ ନୁହଁ ଭକ୍ତି କାହିଁ ଆମର ଭକ୍ତି ନାହିଁ।
। ହଉ ଆଉ କଣ ଏବେ କଣ କରିବ? ଗାଧେଇ ପାଧେଇ ସାଇଲେଣି।
ନାଇଁ ଆଜ୍ଞା ଚୁଟି କାଟିକି ଆସୁଚୁ ଗରମ ହଉଛି ପ୍ରବଳ ଯେହେତୁ ଟିକେ ମୁଣ୍ଡ ବିନ୍ଧୁଛି ଟି କେ ଲେଟ୍ କରିକି ଗାଧଇବା ଆଉ ସକାଳୁ ଗାଧଇଲେ ଆଜ୍ଞା ଜରଫର ହେଇଯିବ।
ହଉ ହଉ ହଉ ହଉ ରଖ ଯା ଆଉ ମା କୁ ସାହାଯ୍ୟ କରିଦିଅ କାମରେ ଆଉ ରଖ।
ନାଇଁ ଆଜ୍ଞା ଚାଉଳ ବାଛୁଛନ୍ତି ଆମେ କଣ ସାହାଯ୍ୟ କରିବୁ?
କାତ କାତ ହୁଁ।